ହ୍ୟାଲୋ
ହେଲୋ
ହଁ ମୋ ଭଏସ୍ ଆସୁଚି?
ଆଜ୍ଞା।
ହଁ ତମେ ମୁଁ ବାସ୍ ଏମତି ବସିକି ପଢୁଥିଲି ଆଉ।
ମୋ ଭଇସ୍ ଆସୁଚି?
ହଁ ହଁ।
ଆଉ କଣ ପଢୁଛନ୍ତି ଏବେ?
ହୁଁ।
ଏବେ କଣ କଲେଜ?
ହଁ ହଁ ପ୍ଲସ ଥ୍ରୀ ଚାଲଛି ଫାଇନାଲ୍ ଇୟର୍।
ପ୍ଲସ୍ ଥ୍ରୀ ନା?
ହୁଁ।
ଆଉ ଖାଇଥିଲେ କଣ?
ମୁଁ ଏମତି ଚୁଡ଼ା ଭଜା ଖାଇଥିଲି।
ହୁଁ ହୁ ବର୍ଷା ହଉଛି ନା?
ହଁ।
ମୁଁ ଏଇ ଲାଇନ୍ ରାଇଂ ବର୍ଷା ଦିନ ତ ଲାଇନ୍ ସବୁବେଳେ ଯାଉସି। ଛାତ ଉପରେ ବୁଲୁଛି।
ହଁ।
ଉ ହୁଁ।
ଆଉ ତମେ କଣ ପଢାପଢି କରୁଚ ନା କଣ ଜବ୍ କରୁଚ ନା କଣ?
ପ୍ଲସ୍ ଟୁ ସାରିକି ଘରେ ଅଛି ମେହେନ୍ଦି କାମ କରୁଛି।
ହଁ ତେବେ ମେହେନ୍ଦୀ ଆର୍ଟିଷ୍ଟ ତମେ?
ହଁ ହଁ ମେହେନ୍ଦୀ କାମ କରିବାକୁ ଭଲ ଲାଗୁଛି।
ହଁ ହଁ। ହେଲା
ଆଉ। ଆପଣ କଣ କରୁଥିଲେ? ଘରେ ସବୁ ଠିକ୍ ଅଛନ୍ତି? ହଷ୍ଟେଲ ରେ ହଷ୍ଟେଲ ରେ ରହିକି ପଢୁଛୁ।
ହଁ। ହ୍ୟାଲୋ।
ହୁଁ ଆଜ୍ଞା କୁହନ୍ତୁ।
ହଁ ଆଉ ତମ ଘରେ କିଏ ସବୁ ଅଛନ୍ତି?
ଘରେ ତିନି ଭଉଣୀ ବାପା ବୋଉ। ଦି ଭଉଣୀର ବାହା ହେଇଯାଇଛନ୍ତି ମୁଁ ସେ ସାନ ଅଛି। ହୁଁ ମୁଁ ସାନ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମାମା ବାପା ଆଉ ମୋ ଭାଇ ମୁଁ।
ବଢିଆ ଗୋଟେ ଭଉଣି ଗୋଟେ ଭାଇ ଥିଲେ ମତେ ବି ବଢିଆ ଲାଗେ।
ଭଉଣୀ ମାନେ ବି ବହୁ ମାନେ କିଛି କମ୍ ନୁହନ୍ତି। ଭଉଣୀ ମାନ ତ ବହୁତ ଅଧିକ ଭଲ ପଡେ।
ଆଉ ଆପଣଙ୍କ ବଳ।
ନା ନା ମୁଁ ସାନ ମୋ ଭାଇ ବଡ।
ହୁଁ। କୋଉଠି ରହିକି ପଡୁଛନ୍ତି କଟକରେ?
ହଁ କଟକରେ ଶୈଳବାଳା କଲେଜରେ।
ହଁ। ଆଉ।
ହଉ ଆପଣ କଣ ସବୁ ମାନେ କୁଆଡେ ବୁଲିବାକୁ ଯାଇଛନ୍ତି କଣ କରିଛନ୍ତି?
ମୁଁ ଏବେ ତ ଯାଇନି ଆଗରୁ ବହୁତ ଯାଉ ଥିଲେ ଗୋଟେ ସାଙ୍ଗରେ ବାହା ହେଇଯାଇ ନା ସେ ଏବେ ଯାଇପାରୁନି ତ କେହି ଯାଇକୁ ପାରୁନାହାନ୍ତି ଆମ ଗ୍ରୁପରେ ପାଞ୍ଚଟା ପିଲା। ପାଞ୍ଚଟା ପିଲା ତ ବୁଲିବାକୁ ବହୁତ ଭଲ ନାହିଁ ଆମର ସ୍କୁଟି ଅଛି ଆଉ ପାଞ୍ଚ ଜଣ ଙ୍କୁ ପଢ଼େଇ ଯାଉଛି।
ଓ ତମ ମାନେ ସାଙ୍ଗ ମାନେ ତାହେଲେ ମିଶିକି ଯାଅ।
ହଁ ଆମେ ବହୁତ ଜାଗା ବୁଲିବାକୁ ଯାଇଛନ୍ତି।
କଣ ତମ ସ୍କୁଲ ବେଳେର ସାଙ୍ଗ ନା କଣ?
ଅ ହଁ ସ୍କୁଲ ବେଳର ସାଙ୍ଗ।
ହୁଁ ଘର ପାଖାପାଖି ନା କଣ?
ନା ସବୁ ଦୂର୍ ଦୂର ଅଛନ୍ତି ସ୍କୁଟି ସବୁ ର ଅଛି ନା ସେ ପଳେଇ ଆସୁଛନ୍ତି। ଘରେ ମିଛ କଥା କହି ଦେଉଛନ୍ତି ଏଇଠି ଖାଇବାକୁ ଯାଉଛି ଖାଇକି ଆସୁ ସେ ବି ପଳେଇ ଆସେ।
ହଁ। ଆଚ୍ଛା ଘର ଦୂର ଯଦି ତବେ କଣ ଗୋଟେ ସ୍କୁଲରେ କଣ ଦୂର ତମର ଥିଲା ନା ଏମିତି ପାଖ
ମାନେ ଆମ ଘରରୁ ଆମ ସ୍କୁଲ୍ ତିନି କିଲୋମିଟର ଅଛି।
ଓହୋ।
ତାଙ୍କର ବି ସେମିତି ତିନି କିଲୋମିଟର।
ହଁ। ତାହଲେ ତ ପାଖ ହିଁ।
ହଁ ହଁ ପାଖ ହିଁ ଲେକିନ୍ ଆସି ଆସିଲା ବେଳେ ତ ଆଉ ଛଅ କିଲୋମିଟର୍ ହେଇଯାଉଛି ନା ଆମ ଘର। ତାଙ୍କ ଘର ସେ ବି ଦୂରରୁ ଆସୁଛନ୍ତି ଆମେ ବି ଦୂରରୁ ଯାଉଚୁ। ସେମିତି କିଛି ନାହିଁ ସ୍କୁଟି ଅଛି ଜଲଦି ହେଇଯାଉଛି ବୁଲିବାଲିକି ପଳେଇ ଆସୁଛନ୍ତି ସେମିତି ସବୁ ବହୁତ୍ ଜାଗା ଯାଇଛନ୍ତି ଆ ଉଦୟଗିରି ଲାଲତିଗିରି ଓଡାସିଂ। କଟକ ସବୁ ଯାଇକି ପଳେଇ ଆସି ମିଛ କଥା କହିକି ବାଲିଯାତ୍ରା ପଡିଥିଲା ମିଛ କଥା କହିକି ପଳେଇଗଲୁ।
ଘରେ କେବେ ଜାଣିପାରନ୍ତିନି?
ଆ ଆସିକି ଜାଣ ଉଁ ବଲେଇ କଣ କିଛି କରିନାହାନ୍ତି। ପାଟି କରୁଛନ୍ତି ଆଉ କଣ ବୁଲିବ ଭଲ ଲାଗୁଛି ନା।
ହଁ। ଭଲ ଭଲ ଏମିତି ଆଗକୁ ବି ବୁଲ।
ହୁଁ ହୁଁ ବାହା ହେଇଗଲାଣିି ଗୋଟେ ସାଙ୍ଗର ବାହାଘର ତ ଆଉ ବୁଲିବାକୁ ଯାଉନାହାନ୍ତି ସେ କହୁଛି ଆସ ଆସ ଆମ ଘରେ ପାର୍ଟି କରିବ ତା ସ୍ୱାମୀ ଯିବ ଜବ୍ କୁ ତାପରେ ଯିବୁ ଆମେ।
ଓହୋ। ଆଉ ତମକୁ କଣ ଖାଇବା ପିଇବା ପସନ୍ଦ?
ହୁଁ ମତେ ଚାଇନିଜ ବହୁତ ପସନ୍ଦ। ଆପଣଙ୍କୁ?
ମତେ ଏମତି ଏମିତି ଇଣ୍ଡିଆନ୍ ହିଁ ମୁଁ ଖାଏ ତ ମତେ ଅଲଗା ବେଶୀ ବାହାର ଖାଇବା ପସନ୍ଦ ନୁହଁ ତ ଘରେ ଯା ବନା ହେଇଥିବ ମୋତ ସେଟା ପସନ୍ଦ।
ବଢ଼ିଆ।
ମତେ ଘର ଖାଦ୍ୟ ବିଲକୁଲ ପସନ୍ଦ ନୁହେଁ।
ଜମାବି
ଭଲ ସମସ୍ତଙ୍କୁ ବି ପସନ୍ଦ ଅଲଗା ଅଲଗା ପ୍ରାୟ ପିଲା ତ ବାହାରେ ଖାଇବା ପସନ୍ଦ କରନ୍ତି ହେଲେ ମୋ କଥା ଶୁଣିଲେ ସବୁ କୁହନ୍ତି ଅଜୀବ।
ମାନେ ହଷ୍ଟେଲରେ ରହିଲି ନା ଘର ଖାଦ୍ୟ ଇଏ ହଉ ଛି ମନେ ପଡୁଛି ତା ପାଇଁ ଫେବରଟ ଘର ଖାଦ୍ୟ
ସମର ଭ୍ୟାକେଶନରେ ଏଇ ଘରକୁ ଯାଇଥିଲି ମୁଁ ଏମିତି ପୁରା ସେ ସେଠୁ ଆଉ ଏତେ ଦିନ ରହିଲି ପରେ ଦେଢ ମାସ ନିହାତି ତ ଏଠିକ ଆସିଲା ପରେ ଭାଇ ମତେ ଖାଇବା ବହୁତ ଖରାପ ଲାଗୁଚି ମତେ ଭଲ ଲାଗୁନି ଏଗୁଡା।
ଆପଣଙ୍କ କ୍ୟାଣ୍ଟିନରେ ତିଆରି ହଉଛି ନା ନିଜେ ତିଆରି କରୁଛ
ନାଇଁ ଏଇଠି ହଷ୍ଟେଲରେ ହିଁ ଦିଅନ୍ତି।
ବଢିଆ ହଷ୍ଟଟେଲରେ ସବୁ ମସିନ ରେ ତିଆରି ହଉଛି ନା?
ନା ନା ଆମର ଅଛନ୍ତି ମାଉସୀ ମାନେ ରୋଷେଇ କରୁଛନ୍ତି।
ଆଉ ପ୍ଲସଥ୍ରୀ ସାରିକି କଣ କରିବେ?
ପ୍ଲସଥ୍ରୀ ସାରିକି ସେମତି ପ୍ଲାନ ଅଛି ବି ଏ ଡ କରିବାର। ଦେଖିବା କଣ ହୋଉଛି।
ବଢିଆ
ହୁଁ। ଆଉ ଆଉ ତମେ ଫ୍ରି ଟାଇମରେ କଣ କର?
ମୁଁ ମେହେନ୍ଦି ପ୍ରାକଟିସ କରେ। ବେଶୀ ଟାଇମ ନହେଲେ ଘର କାମ ତ ମୁଁ କରିବା ଜାଣିଚି। ସବୁ ରୋଷେଇ ବଗେରା ସବୁ କରିଛ
ତମେ ଏମତି ମେହନ୍ଦୀ ମାନେ ଆର୍ଟିଷ୍ଟ ପ୍ରଫେସନାଲ ମାନେ ଏମତି ଅନ୍ୟ ମାନଙ୍କ କରିଦିଅ ପଇସା ନିଅ, ନା ସେମିତି କଣ
ମୁଁ ଅନଲାଇନ କୋର୍ସ କରିଦେଇଛି, ଅନଲାଇନ କୋର୍ସ ରେ ପ୍ରାକ୍ଟିସ ଦରକାର ନା। ଘରେ ବସିକି ପ୍ରାକ୍ଟିସ୍ କରୁଚି, ଯିଏ କଲ୍ ଆସୁଛି ଯାଉଛି।
ହୁଁ ତ ତମେ ତାହେଲେ ଇନକମ କରୁଛ କିଛି ନା?
କିଛିକିଛି କେବେକେବେ ଯଦି ହଁ ବହୁତ କମ ମାନେ ଏମିତି କିଛି ନୁହେଁ, ଘରେ ବସିବା ମତେ ଭଲ ଲାଗେନା।
ବସିବା ଠାରୁ କାସିବା ଭଲ ତେଣିକି ଯାହଉ
କୋଉଠି ବି ଯାଇକି ନଗେଇ ଦଉଛି ଲୋକାଲ ଯଦି କେହି ଡାକୁଛନ୍ତି ପାଖରେ ରହୁଥି ଗାଁ ଲୋକରେ ତ ସବୁ ଦିନ ଫ୍ରି ସେ ଆସିବେ କହିବେ ନଗେଇଦେ, ନଗେଇଦେ, ନଗେଇଦେ
ନାହିଁ, ତମେ ଯା ଯାହା କର ସେ ଗାଁ ଲୋକମାନେ ତମଠୁ ଫ୍ରିରେ ହିଁ ସବୁ ନେବେ। ବିଜନେସ କଲେ ବି
ହୁଁ, ସେ ଯଦି ଆମେ ଯଦି ପଇସା ତାଙ୍କୁ କିଛି ମା କହିଦେବେ ଯେ ତୁ କହିବୁ ହଁ ଏମିତି ନଉଚି ସେମିତି ନଉଚି ଦୀପ ପଇସା ଦେଇକି ନଗେଇ ନଗେଇଲେ ବି ଭଲ, ହଁ
ହଁ।
ଗାଁ ଲୋକ କଥା ଜାଣିନ
ତାଙ୍କୁ କଣ ବୁଝେଇବ ଏ ବିଷୟରେ କିଛି ବି କହିପାରିବେନି ତାଙ୍କ ମୁହଁରେ ସିଏ ପୁଣି ଦଶ ପଦ ଆହୁରି ପଛରେ ଗପିବେ।
ହଁ, ହଁ ଯାଇଁକି ସବୁକୁ ଆଁ ଧରି ଧରିକି କହିବେ। ଆ ପିଲା ପଇସା ନଉଛି ମେହେନ୍ଦି ନଗେଇଵାକୁ? ପାଇଁ ଧୀରେ ନଗେଇ ମାନେ ବେଶ୍ ସିଏ ତ ଏ ଯାଏଁ ଆସି ନାହାଁନ୍ତି ଇଦରେ ସବୁ ଆମେ ନଗାଉଛୁ ଇଦ ଆମର ସବୁଠୁ ବଡ ଉଁ ଇଏ
ହୁଁ ତ ତମେ ଇଦିରେ କଣ କର ସବୁ ମୁଁ ଜାଣିନି କୁହ ମୁଁ ଟିକେ ଶୁଣେ।
ଇଦରେ ସବୁୁଠୁ ଫାଷ୍ଟ ଆମେ ଉଠୁଛୁ ତା ତିନିଟା ଆମର ମାନେ ଇଏ ବମ୍ ରହୁଛି ଫୁଟିବା ଠିକ ଅଛି ଫାଷ୍ଟ ରେ ଯଦି ବମ୍ ଫୁଟିବେ ଜା ଜାଣିଦେବେ ଆଉ କହିବେ କି ମାଇକରେ କହିବେ କି ଏତେଟାରେ ନମାଜ ଅଛି
ହୁଁ।
ଆଉ ରେଡି ହେଇଯିବା ଗୋଟେ ବମ୍ ଫୁଟିଲେ ଯିବେ ଗାଧେଇବାକୁ ସେକେଣ୍ଡ ଫୁଟ୍ ଟିଲେ ତିଆରି ହେବେ ଥାର୍ଡ ଫୁଟିଲେ ଯିବେ। ଚାଲି ଚାଲିକି ଯିବେ।
ହୁଁ।
ଚାଲି ଚାଲିକି ଯିବେ ନୂଆନୂଆ ଇଏ ପିନ୍ଧିବେ ସବୁ କପଡ଼ା ପିନ୍ଧିବେ ତାପରେ ଖାଇଵା ଭଲ ହଉଥିଵା ନେଇଆସିବେ
ତମ ଡ୍ରେସଗୁଡା କିନ୍ତୁ ହଁ, ଡ୍ରେସଗୁଡା କିନ୍ତୁ ମତେ ମସ୍ତ ଲାଗେ।
ହଁ ଆମର ମାନେ ଗୋଟେ ତିଆରା ନା ସବୁ ଠୁ ବେଷ୍ଟ ଆମେ ନଉଛୁ। ମୁଁ ତ ଦି ବର୍ଷ ହେଲା ହାଇଦ୍ରାବାଦ ମୁଁ ରହୁଛନ୍ତି ଭିଣେଇ ସିଏ ନେଇକି ଆସୁଛନ୍ତି।
ହଁ ବା।
ମୁଁ ଭିଡ଼ିଓ କଲରେ ଦେଖିବି ମୋତେ ପସନ୍ଦ ଆସିଯିବ ମୁଁ କହିବି ହଁ ଏଇଟା ନେଇକି ଆସିବ ସେ ନେଇକି ଆସନ୍ତି।
କୋଉ ଭିଣେଇ ଆଣନ୍ତି ଦିଟା ତ ଭଉଣୀ ଅଛନ୍ତି କୋଉ ଭିଣେଇ ଆଣନ୍ତି? ହଁ, ଆଉ ବଡଭଉଣୀ?
ସେ ଦିଲ୍ଲୀରେ ରହୁଛନ୍ତି ସେ ଦିଲ୍ଲୀରୁ ବେଶ୍
ତାମାନେ ସମସ୍ତେ ବାହାରେ ସମସ୍ତେ ବାହାରେ ନା କଣ?
ହଁ ସବୁ ମାନେ ସମସ୍ତେ ବାହାରେ ବଡ ବଡ ଭଉଣୀ ରହୁଛନ୍ତି ଦିଲ୍ଲୀରେ ମଝିଆ ହାଇଦ୍ରାବାଦ ବାପପାଟଣା ଏମିତି
ଓହୋ ଆଉ ଘରେ କିଏ?
ମୁଁ ଆଉ ହଁ ମାମା। ମାମା ବି ଏବେ ନାହାନ୍ତି ଯାଇଛନ୍ତି ମାମୁଁ ଘରକୁ।
ତମେ ଏକୁଟିଆ ତାହେଲେ
ହଁ ମୁଁ ବଡ ଭଉଣୀ ଆସିଥିଲେ ତାଙ୍କର କାମ ଅଛି ସେ ନେଇଥିଲେ ଜମିିନ ନେଇଥିଲେ ନା, ରେଷ୍ଟ୍ରି ପାଇଁ ଆସିଥିଲେ।
ହଁ ତ ତମକୁ ଏକୁଟିଆ ରହିଲୁ ଡର ଲାଗେନି?
ନା ଏବେ ମୋ ମା ବି ଅଛି ନା ଜେଜେମା।
ହୁଁ। ଭଲ।
ଆମେ ଇଦରେ ସବୁ ମା ତିଆରି ହେ ମାନେ ଉଁ ରେଡି ହେବେ ସବୁ ବାରଟା ଦଶ ସେ ଯାଇଁକି ହେଇଯିବେ ସବକୁ ଯାଇଁକି ନମସ୍କାର କରିକି ପଇସା ନେବେ।
ଆଚ୍ଛା ତମର ଖାଇବା ପିଇବା ସେମିତି କଣ ହୁଏ?
ଖାଇବା ଶିରଖୁର୍ମା ହୁଏ ଫାଲୁଦା ହୁଏ ସବୁ ହୁଏ।
ଆ ସେ ଯୋଉ ହଁ ଗୋଟେ ଗୋଟେ ରେଡ କଲର ର କଣ ଟା ପିଅନ୍ତି, ମୁଁ ତ ଜାଣିନି ମୋ ସା
ରୁଆବଯା ହଁ ସେ ମାନେ ଆମର ମାନେ ଗୋଟେ ଗୋଟେ ମାସ ପୁରା ଓଷା ରହୁଛି, ଗୋଟେ ମାସ ପୁରା ଗୋଟେ ଦିନ ବି ମିଶ ହବନି। ହ ଗୋଟେ ମାସ ପୁରା କମ୍ପ୍ଲିଟ କଲେ ତାପରେ ଯାଇକି ଗୋଟେ ଗୋଟେ ଦିନ ଆସଛି ଇଦ୍ ସବୁ ଭଲ ଭଲ ଡ୍ରେସ ନେବେ।
ହୁଁ।
ବହୁତ ଭାରି ଭାରି ନେବେ, ଏମିତି ସିମ୍ପ ଲ କେହି ଆଉ ନଉ
ହଁ ହଁ ସେଇଆା ହିଁ ସେଇଆ ହିଁ ମୁଁ ଯଦି ତମ ଡ୍ରେ ବହୁତ ଭାରି ଭାରି ବହୁତ ଭଲ କାମ ହେଇଛି ତା ଦେହରେ ଆଉ ମାନେ ଇଦ୍ ରେ ମାନେ ତମେ ପଟିକୁଲାର କଣ କର, କଣ କ
ସକାଳେ ଉଠେଇ ଗାଧେଇକି ଆ ଆମେ ମାନେ ଝିଅ ପିଲା କିଛି କରୁନାହାନ୍ତି, ସେ ଗାଧେଇକି ଖାଲି ରେଡି ରେଡ଼ି ହେବି। ହୁଁ ସେଇଟା ହିଁ ଟାଇମ ଘର ସବ୍ ଆଗରୁ ଗୋଟେ ଦିନ ପରେ ସବୁ ସଫା କରିଦଉଥିବେ। ସବୁ ଲୋକ ଆସିବେ। ଇଦି ଦେବେ ମାନେ ଇଦି ମାନେ ପଇସା, ଆମେ ତାଙ୍କୁ ମାନେ ଇଏ କରିବେ ନମସ୍କାର କରିବେ ସେ ଆମକୁ ପଇସା ଦେବେ, ଆଉ ଆମର ଯିଏ ବ୍ରେଜ୍ ଜେସେ ଭଉଣୀ ହେଇଗଲେ ଭାଇ ହେଇଗଲେ ତାଙ୍କୁ ଆମେ ମାନେ କଷ୍ଟମ କରିକି ନେଉଛୁ ଏତେ ଦେବେ ତ ନେବୁ ନହଲେ ନେବୁନୁ।
ବାପା ହେଇଗଲେ। ତାପରେ ଚାରିଟା ବେଳେ, ହଉ ଠିକ ଅଛି ଆଜ୍ଞା।